ହଁ
କଣ କରୁଥିଲ?
ଏ ବାସେଥିଲି।
ଖାଇସାରିଲ ନା ନାଇଁ?
ନାହିଁ ଖାଇନି ଆପଣ?
ନାଇଁ ମୁଁ ବି ଖାଇନି ବସିଛି। ହଉଛି ଗାଧେଇକି ଆସିଲି ଖାଇବା ଆଉ।
ଓ ହୋ। ଆଉ ମକର ସଂକ୍ରାନ୍ତି ଆପଣଙ୍କର ଗ୍ରାମରେ କିଭଳି ପାଳନ କରାଯାଏ?
ମକର ସଂକ୍ରାନ୍ତି ତ ଗଲାଣି ନୂଆ ବର୍ଷ ପରେ ପରେ ମକର ସଂକ୍ରାନ୍ତି ଆସେ।
ହୁଁ ହ ସେ
ତଥାପି କହୁଛି ଆଉ।
ମକର ସଂକ୍ରାନ୍ତି ଆମ ଓଡିଆ ମାନଙ୍କର କହିବାକୁ ଗଲେ ଗୋଟେ ମୁଖ୍ୟ ପର୍ବ।
ହଁ
ଆଉ ଏଇ ଦିନରେ ସୂର୍ଯ୍ୟ ଦେବତା ଧନୁ ରାଶିକୁୁ ମ ରାଶିରେ ମାନେ ପ୍ରବେଶ କରିଥାନ୍ତି। ଅନେ
ହ୍ୟାଲୋ
ହଁ କୁହନ୍ତୁ।
ଆଉ ଆମ ଓଡିଆ ଲୋକମାନୋନ ଏଇ ଦିନରେ ମାନେ ଧାନ ଚାଉଳ ଅ କ୍ଷୀର ଏବଂ ଛେନାରେ ମକର ମାନେ ଚରୁ ବୋଗ ବୋଲି ଗୁରେ ପ୍ରସ୍ତୁତ କରିଥାନ୍ତି।
ହଁ।
କଣ ଏତେ ଲେଟ ରେ ଇଏ କରୁ
କୁହନ୍ତୁ।
ଆଉ ଲୋକମାନେ ନଦୀ କିବା ପୁଷ୍କରିଣୀ ଆଉ ନିଜ ନିଜ ଘରେ ମାଧ୍ୟମ କୁ କୂଅ ମାଧ୍ୟମରେ ମାନେ ପାଣି କାଢି ଗାଧୋଇ ସାରି ଠାକୁରଙ୍କୁ ସୂର୍ଯ୍ୟ ଦେବତାଙ୍କୁ
ହଁ।
ପୂଜା କରିଥାନ୍ତି। ଆଉ ସେ
ଆମ ଆଡେ ଗୋଟେ ଦେବତ ଜଣେ ଅଛନ୍ତି।
ହଁ।
ମାନେ ତାଙ୍କ ନାମ ହେଲା ସୁଶାରୀ ଦେବତା।
ହଁ।
ତାଙ୍କୁ ପୂଜା କରାଯାଏ। ଆସିକି ଆମ ଗ୍ରାମର ଏକ ବାହାର ଅଞ୍ଚଳରେ ତାଙ୍କ ମନ୍ଦିରଟି ସ୍ଥାପନ କରାଯାଇଚି।
ଓହୋ।
ସେଦିନ ଆମର ଯେତେକ ମାନେ ମନ୍ଦିରର କମିଟି ଲୋକ ଥାଆନ୍ତି ଧନୁ ପୂଜା କରାଯାଏ ଏବଂ ଯାଆନ୍ତି କା ଜଣ ଅଟି। ଠାକୁର ଆସନ୍ତି ସେ ଯାଆନ୍ତି ଜଙ୍ଗଲକୁ ବାଉଁଶ ହାଣି ଆଣି ଠାକୁର ଙ୍କ ଭୋଗ ଖାଆନ୍ତି। ବହୁତ ଜଣ ଙ୍କର ମନସ୍କାମନା ବି ସେଦିନ ପୁରା କରାଯାଏ। ବହୁତ ଜଣ ଶୋଇଥାନ୍ତି ଆଉ ବହୁତ ଗ୍ରାମର ଲୋ କ ଆସନ୍ତି ବି ଆମ ଗ୍ରାମକୁ। ମାନେ ଠାକୁରଙ୍କ ଆଗରେ। ହଁ ତ୍ରାହି ପଡ଼ିଥାନ୍ତି। ବହୁତ ଗ୍ରାମର ଲୋକ ଆସିଥାନ୍ତି। କୁ ସାରି ଆସି ପ୍ରାୟତଃ ଦଣ୍ଡ ପରେ ପରେ ବୋଧେ ପରେ ନା ମକର ସଂକ୍ରାନ୍ତି ମକର ସଂକ୍ରାନ୍ତି ଏଇ ବ ଆମ ଗ୍ରାମରେ ମେଲଣ ବି ପଡ଼ିଥାଏ। ମେଲଣରେ ବହୁ ତୁ ଦୋଳି ପଡ଼ିଥାଏ ବହୁତ କିଛି ଖାଇବା ଜିନିଷ ପଡ଼ିଥାଏ।
ଉଁ ହୁଁ।
ତେବେ ଆମେ ହଁ ମେଲ ତ ଯାତ୍ରା ଟାଇପ ର ପଡ଼ିଥାଏ। ଯାତ୍ରା ଟାଇଭର ଗୋଟେ ପଡ଼ିଥାଏ ଆଉ।
ଓହୋ ଆଉ ଶ୍ରୀମନ୍ଦିରରେ ତ
ପାଇଁ ପାଲା ଗାଆନ୍ତି ଲୋ ଲୋକମାନେ ଦେଖନ୍ତି ସେଦିନ।
ଶ୍ରୀମନ୍ଦିରରେ ଯେମତି ଜଗନ୍ନାଥ ଠାକୁରଙ୍କୁ ମକର ଚରରାଶି ବେଶରେ ସଜାଯାଏ।
ଓଉ ମକର ଚାଉଳ ସେଦିନ ପ୍ରତି ଘର ଘର ମାନି କରେ ହୋଇଥାଏ।
ଚାଉଳ ମଧ୍ୟ ବିଁ ମାନେ ଭୋଗ ଅର୍ପଣ କରାଯାଏ।
ହଁ।
ଆଉ କଣ?
ଆଉ କଣ?
ଏ ଆଉ ଏଇ ଦିନରେ ମାନେ ନିଜ ନିଜ ଘର ଆଗରେ ଲୋକମାନେ ଘରର ଦୁଆର ମାନେ ଯୋଉଠୁ ପ୍ରବେଶ ଦ୍ଵାରା ଆଗରେ ଝୋଟି ପକେଇଥାନ୍ତି।
ହଁ।
ବିଭିନ୍ନ ବିଭିନ୍ନ ପ୍ରକାରର ମାନେ ଝୋଟି ମୁ ରୂଜା ପକାଇଥାନ୍ତି।
ହୁଁ।
ଆଉ ଆଦିବାସୀ ସମ୍ପ୍ରଦାୟର ମାନେ ମଧ୍ୟରେ ଏଇ ପର୍ବ ଅ ଟୁଣୁ ପର୍ବ ନା କଣ ଗୋଟେ ପର୍ବରେ ମାନେ ପାଳିତ କରାଯାଏ ତାଙ୍କର
ହୁଁ।
ତାକୁ ଉଁ ମାନେ ମକର ପର୍ବ କହିବାକୁ ଗଲେ ଆଦିବାସୀ ଦିବାସୀ ମାନଙ୍କର ମାନେ ପୁରା ପ୍ରସିଦ୍ଧ।
ହୁଁ।
ଆଉ କଣ କୁହ?
ଆଉ ହୋଲି, ଦୋଳ ପୂର୍ଣ୍ଣମି କିଭଳି ପାଳନ କରାଯାଏ?
ହୋଲି ତମ ଆଡେ କେମିତି କଣ ପାଳନ କରାଯାଏ କହୁନୁ?
ଦୋଳପୂର୍ଣ୍ଣିମା
ତମେ ହୋଲି କଥା କୁହ?
ସେ ହୋଲି ହୋଲି ଦୋଳ ପୂର୍ଣ୍ଣିମା ପରେ ତ ହୋଲି ଆସିଥାଏ ତା ଗୋଟେ ଦିନ ପରେ।
ହଁ।
ପ୍ରଥମେ ମାସେ ଆଗରୁ ଆମ ଗ୍ରାମରେ ଯେତେ ବାସ କରୁଥିବା ଗଉଡ଼ ବା ଆମ ପାଖ ମନ୍ଦିରରେ ବାଡ଼ି ଖେଳ ଳ ଅଭ୍ୟାସ କରିଥାନ୍ତି।
ହଁ।
ତାପରେ ଅଭ୍ୟାସ ପରେ ଆସି ଦୋଳ ପୁ ଠାକୁର ଚଉଦ ଦିନ ପ ପୂର୍ବରୁ ଦୋଳି ଖେଳି ସର ଲହୁଣୀ ଖାଇଥାନ୍ତି ଗ୍ରାମର ମଝିରେ। ରାଧାକିଷ୍ଣ
ଚଉଦ ଦିନ ନା ବା ସାତ ଦିନ?
ଚଉଦ ଦିନି, ଆମ ଗ୍ରାମରେ ଚଉଦ ଦିନି। ତାପରେ ତୁ ତାପରେ ଏ ଚଉଦ ଦିନ ପରେ ଆସି ଥାଏ ଦୋଳ ପୂର୍ଣ୍ଣି୍ୟ ଦୋଳ ପୂର୍ଣ୍ଣିମା ଦିନ ହୋଲି ଆସିଥାଏ। ହୋଲି ଦିନ ସକାଳୁ ଉଠି ସାଙ୍ଗସାଥି ମାନେ ଆସି ହୋଲି ମାରନ୍ତି ହୋଲି ମାରି ହୋଲି ଖେଲିଥାଉ ଆମ ଗାଁରେ ଆସେ ମାଇକ କସେ ତାକୁ ଗାଡ଼ିରେ ଲୋଡ଼ ହୋଇ ତାକୁ ଗାଁ ସାରା ଵୁଲି ହୋଲି ଖେଳିଥାଉ ହୋଲି ଖେଳି ରାତିରେ ଏ ଠାକୁରଙ୍କୁ ଗ୍ରାମ ସାରା ନିଜ ଗ୍ରାମର ଗଉଡ଼ ସେମାନେ ବାସ କରୁଛନ୍ତି ତାଙ୍କ ଗ୍ରାମ ସାରା ବୁଲେଇଥାନ୍ତି ବୁଲେଇଥିବା ବୁଲେଇ ସାରିଵା ପରେ ଆ ସେଦିନ ବିତିଲା ପରେ ତା ପରଦିନ ଆସେ ଦୋଳପୂର୍ଣ୍ଣିମା। ଦୋଳ ପୂର୍ଣ୍ଣିମା ବହୁତ ଗାଁରୁ ଆସିଥାନ୍ତି ଗୋଉଡ଼ ଆମ ଗାଁକୁୁ ଦୋଳି ଖେଳିବା ପାଇଁ। ଆମର ଗୋଟେ ହୁଏ
ଗଉଡ଼ ମାନେ ତମ ଗାଁକୁ ଆସନ୍ତି ଦୋଳ ପୂର୍ଣ୍ଣିମାକୁ ଦୋଳି ଖେଳିବା ପାଇଁ ନା
ନାଇଁ ବାଡ଼ି ଖେଳିବା ପାଇଁ।
ଓହୋ ଆଉ କହୁଛ ଦୋଳି ଖେଳିବା ପାଇଁ। ତମ ଆଡେ ବୋଧେ ରଜ ଫଜ ସେଇ ଟାଇମ ମାନେ ସେଇ ସମୟରେ ଦୋଳ ପୂର୍ଣ୍ଣିଆ ସମୟରେ ରଜ ଭି ମଧ୍ୟ କରିଦିଅ ବୋଧେ ଦୌଳି ଫଳି ଟାଙ୍ଗିକି ଲୋକଙ୍କ ପାଇଁ ଆସନ୍ତି ସବୁ ଦୌଳି ଖେଳିବାକୁ।
ନାଇଁ ମ
ଆଉ
ମାନେ ଆସ ମାନେ ସେଦିନ ଅନ୍ୟ ଗ୍ରାମର ଗୌଡ଼ମାନେ ଆସନ୍ତି ବାଡି ଖେଳି ବା ଆମ ଗ୍ରାମରେ ରାଧାକୃିଷ୍ଣ ଠାକୁର ଦୋଳି ଖେଳନ୍ତି।
ଓହୋ। ସେଇଆ କହୁନ ଆଉ କହୁଛ ଆସନ୍ତି ଅନ୍ୟ ଗାଁର ଗୌଡ ପିଲାମାନେ ଆସିକି ଦୋଳି ଖେଳନ୍ତି।
ତାପରେ ଏଠୁ ଦୋଳପୂର୍ଣ୍ଣିମା ଦିନ ବି ସେ ଯେଉଁ ଆମ ଆମର ହୋଲି ଦିନ ଏକ ପ୍ରତିଯୋଗିତା ଲାଗିଥାଏ ମାନେ ଯେଉଁ ଦି ଦଳ ଗୌଉଡ ଅଛନ୍ତି ଯୋଉ ଗଉଡ ମାନେ ଭଲ ମାନେ ମୋ ଗାଁ ମଝିରେ ଦୋ ବାଡି ଖେଳିବେ ସେ ଦଳ ଆଗରେ ଯିବେ ଆଗରେ ଗୌଡ ବାଡି ଖେଳିବେ ଏବଂ ଠାକୁରଙ୍କୁ
ଏରା ଏଇଟା କଣ ମାନେ ଠାକୁରଙ୍କ ଯେମିତି କ ଗଣେଶ ପୂଜା କାର୍ତ୍ତିକେଶ୍ୱର ପୂଜା ସେଇଭଳିଆ କଣ ମାନେ ଯେମିତି ପ୍ରତିଯୋଗିତା କରିଥାନ୍ତି ଡିଜେ ର ସେଇଭଳିଆ?
ହଁ।
ହଁ। ତମର ଏଇଟା ଦୋଳ ପୂର୍ଣ୍ଣିମା ହଉଛି ନା ଆଉ କଣ ହଉଛି?
ଦୋଳ ପୂର୍ଣ୍ଣିମା ଟା ଆମ ଗାଁରେ ଏହିଭଳି ପାଳନ କରାଯାଏ।
ମାନେ ପୁରା ଅସଭ୍ୟ ଇଏରେ ନା?
ଭାଇ ଆପଣ ଗ୍ରାମରେ କିପରି ଦୋଳ ପୂର୍ଣ୍ଣିମା ପାଳନ କରାଯାଏ?
ତମକୁ କହିଲେ କଣ ଲାଭ କିଛି ଲାଭ ନାହିଁ ତମେ ତ ବୁଝିପାରିବନି ସେଇ ଇଆ
କିଏ କହୁନ?
ନାଇଁ ତ ମୁଁ କହିପାରିବିନି ଆଉ ହେରା।
ହଁ ନ କୁହ।
ଦୋଳ ପୂର୍ଣ୍ଣିଆ ତ ତମେ ତ ଜାଣିଛ ସବୁ ଆଉ ବାଡି ଖେଳନ୍ତି।
ସକାଳୁ ଉଠି ଆପଣ କଣ କରିଚନ୍ତି ସକାଳୁ ଉଠି ଆପଣ କଣ କରିଚନ୍ତି? ନାଇଁ ଆଜି କଣ କରିଚନ୍ତି କୁହନ୍ତୁ? ସବୁବେଳେ ତ ଆଜି ଯା କରିଥିବେ ସବୁବେଳେ ସେଇଆ କରିଥିବେ।
ଆଜି ଟିକେ ସକାଳୁ ଉଠିକି ଗଲି ଆ ଯାଇିଥିଲି ଟିଉସନ।
ଟିଉସନ୍ ଯାଇଥିଲି।
ଟିଉସନ ସବୁବେଳେ ଯାଏ ଆଜି ରବିବାର ଟା ସ୍କୁଲ କେମତି ଖୋଲି ଦେଇଛନ୍ତି। କଣ ଆନ୍ତର୍ଜାତୀୟ ଯୋଗ ଦିବସ ନା କଣ ଯେ ସେଇଥି ପାଇଁ ସ୍କୁଲୁ ପଳେଇଥିଲି ଆଜି ଆଉ।
ଅ ହ।
ସାଇକଲ ପ୍ରେଶର ପଳେଇଥିଲା।
ଆମର ତ ସେଇ ଆମ ଗ୍ରାମରେ ବି ଆନ୍ତର୍ଜାତିକ ଯୋଗ କମ୍ପ ଥିଲା ସେଠି ଆମେ ଯାଇ ବହୁତ ସାରା ଯୋଗ କରି ଆସି ତିନ୍ ତିନି ଜଣଙ୍କୁ ସାର୍ଟିଫିକେଟ୍ ବି ମିଳିଲା।
ସାଠିପିକେଟ ତମେ କାମ ଛେଇ ସେ ଭଳିଆ ପଫମାନ୍ସ ଦଉଥିଲ ନା ତମ ମାନେ ସ୍କୁଲ ରେ ଗୋଟେ ଇଏ ବୋଲି ପିଲା ବୋଲି ନାଁ ଦେଇ ଦେଇକି ଭାଗ ନେଇଯାଇକି ଖାଲି ସାର୍ଟିଫିକେଟ ଦେଇ ଦଉଛନ୍ତି।
ନାଇଁ ଆମର ଯୋଉ ମୋବାଇଲରେ ଗୋଟେ ଥିଲା ଆପ୍ଲିକେସନ୍।
ଓ ହୋ।
ରେଜିଷ୍ଟର୍ କରିକି ପ୍ରତିଯୋଗିତାରେ ଭାଗ ନେଇଥିଲୁ।
ପ୍ରତିଯୋଗିତା ବିଷୟରେ କିଚି ଜାଣିଚ ନା ଖାଲି ଭାଗ ନେଇ ଯାଇଥିଲ ସାର୍ କହିଥିଲେ ବୋଲି ଭାଗ ନେଇ ଯାଇଥିଲ
ମୋର ଗୋଟେ ବଡ ଭାଇ ଥିଲା ପାଖରେ ବସିକି ତା ମୋବାଇଲ ଫୋନ ରୁ ମାରିକି କହିଦେଉଥିଲା କରିକି ପଚିଶଟିରୁ ଚବିଶଟି ଠିକ୍ ହୋଇଥିଲା।
ଆଚ୍ଛା।
ଆଉ ଗୋଟେ ପିଲାର ଚବିଶ ସେ ତାର ଅଠରଟି କୋଶ୍ଚିନ୍ ଆସି ଥିଲା ଚବିଶ ପଚିଶ ଟା ଆସିନଥିଲା। ଅଠରଟି ର ଚଉଦଟି ଠିକି ଆଉ ଜଣଙ୍କର ପଚିଶଟି ର ତେରଟି ଠିକ। ଏହିଭଳି ଭାବରେ ଆମ ସ୍କୁଲରେ ଆଉ ଜଣଙ୍କର ନେଲାନାହିଁ। ଓହୋ। ସେମିତି ହେଇକି ଆମର ପାଳନ କରାଯାଏ ଆଉ ହଉ ମୋର ଟିକେ କାମ ପଡିଲାଣି ମୁଁ ଯାଉଛି ଗୋଟେ ଜାଗାକୁ